ହଁ ଭାଇ କଣ କରୁଥିଲେ?
ଏଇ ଛାତରେ ବସିଛୁ ଆଉ କଣ କରିବା।
ହୁଁ ଏବେ ବର୍ଷା ଫର୍ଷା କେମିତି ସିଆଡେ?
ହଁ, ବର୍ଷା ତ ଆଜି ଦିନ, ମାନେ ବର୍ଷା ପାଗ କରିଛି, ବର୍ଷା ତ ହଉନି, ଟିକେ ଟିକେ କଣ ସକାଳୁ ସକାଳୁ ପକଉଛି ତ ଆଉ।
ହଁ, ହଁ, ଆମ ଏପଟେ ତ କାଲି ରାତିରୁ ବର୍ଷା ହଉଛି, ଆଉ ଦିନଟା ଆଜି ସେମିତି। ଜୋରରେ ତ ବର୍ଷା ହଉନି, ଏମତି ଧୀରେ ଧୀରେ ମେଘ ଝିପଝିପି ମେଘ ପକଉଥିଲା।
ଆଚ୍ଛା।
ହୁଁ ଆଉ କଆଡେ ବୁଲାବୁଲି କରିବାକୁ ଯାଇଥିଲା ନା ନାଇଁ ଆଜି?
ହଁ ଆଜି ଯାଇଥିଲୁ ପାର୍କ ଆଡେ ବୁଲିବା ପାଇଁ ଦଶ ପନ୍ଦର ଜଣ।
କୁଆଡେ ପାରଟା କୁଆଡେ ଭାଇ କହିଲେ?
ଆମର ଏଠୁ ଗାଁ ରୁ ରହୁଛି ଦଶ କିଲୋମିଟର ରେଞ୍ଜ ରେ ରହୁଛି ଆମର ପାର୍କ ଟା। ଗାଡିରେ ସମସ୍ତେ ମିଶିମୁଶାଇ ଯାଇଥିଲୁ ଆଉ।
କିଏ ସାଙ୍ଗସାଥି ସବୁ, ସାଙ୍ଗସାଥି ନା ଗାଁ ପିଲା।
ନାଇଁ ସାଙ୍ଗସାଥି ନା।
ଓହୋ।
ହୁଁ ସେମାନେ ବି ସାଙ୍ଗସାଥିୀ ବି କହିବାକୁ ଗଲେ ଆମ ଗାଁ ରୁ ଗୋରେ ସାଙ୍ଗସାଥି ରହୁଛନ୍ତି। ଆଉ ଆମର ଗାଁ ପାଖରୁ ବି ରହୁଛନ୍ତି।
ହୁଁ। ତ କଣ ଏଇ ହାଇ ନାଇଁ ଆଜି କୁଆଡେ ବୁଲାବୁଲି କରିବା ପାଇଁ ଯାଇନଥିଲି ଆଜି କଲେଜରେ ସାରଙ୍କର ଆଜି ଫେୟାରୱେଲ ଥିଲା ତ ଯାଇଥିଲୁ ଆ ଦଶ ଟା ଦଶଟାରୁ ଯାଇଥିଲି ଯେ ଚାରିଟାରେ ଫେରିଛୁ ଘରକୁ ତ ବୁଲାବୁଲି କରିବା କରିବାହକୁ କୁଆ କଆଡେ ଯାଇନଥିଲୁ।
ଓହୋ।
ଖିଆ ପିଆ ହେଇଛି ନା ଭାଇ କଣ?
ହେଛି
ହ୍ୟାଲୋ।
ସନ୍ଧ୍ୟାରେ।
କହିଲି ଖିଆ ପିଆ କଣ ହେଇଛି ନା ନାଇଁ?
ହଁ ହେଇଚି ବା।
ହୁଁ ହୁଁ କଣ ଖିଆ ପିଇଆ ହେଇଥିଲା ଭାଇ?
ଏଇ ସନ୍ଧ୍ୟା ତ ବେଳତ ଏଇନା ଯାଇଛି ଚାହା ବିସ୍କୁଟୁ ତ ଖାଇଥିଲୁ ଆଉ।
ହେ ଆପଣଙ୍କୁ ମୁଁ ଦେଖିଥିଲି ଗ୍ୟାସ୍ ଆଣିବାକୁ ଯାଇଥିଲେ ବା ଆପଣ ଆଜି।
ହଁ ଗ୍ୟାସ ତ ସରି ଯାଇଥିଲା ହେଇ ଯୋଉ ଯାଇଥିଲୁ ଆଣିବା ପାଇଁ ଆଉ କଣ କରିବୁ। ଗ୍ୟାସ୍ ନ ଆଇଁଲେ ରନ୍ଧା ହବ କେମିତି?
ବାଟରେ ଦେଖିଥିଲି ଆପଣ ଗ୍ୟାସ୍ ଆଣୁଥିଲେ।
ହଁ ହଁ।
ଗୋଟେ ଏ କଲରରେ ତ ମନେ ପଡୁନି ଗୋଟେ ସାର୍ଟ ପିନ୍ଧି ବସିଥିଲେ।
ଆଚ୍ଛା।
ଆପଣ ଆପଣଙ୍କ ସହିତ ଜଣେ ଗାଡି ଚଲଉଥିଲେ ପୁରା ହିରୋ ଭଳିଆ ଦେଖା ଯାଉଥିଲେ।
ହଁ ପରା ଆମ ଗାଁରେ ଏକ ନମ୍ବର ହିରୋ।
ଆ ହଁ ମତେ ଲାଗୁଛି ହଲିଉଡ ବଲିଉଡ ରେ ହିରୋ ଫିରୋ ହେବାର ଚାନ୍ସ ଅଛି ତାଙ୍କର ବୋଧେ।
ହଁ ହଁ।
ଆଉ କ୍ରିକେଟ ଫ୍ରିକେଟ ଖେଳୁଛନ୍ତି କି?
ହଁ ଗେମ୍ ବି ଖେଳ ଚାଲିଛି।
ହୁଁ ହୁଁ।
ତମେ ଖେଲୁଚ କି?
ନାଇଁ ନାଇଁ କ୍ରିକେଟ କଥା କହୁଛି।
ଓ କ୍ରିକେଟ ହଁ କ୍ରିକେଟ ଖେଳେ।
ତ ମାନେ ହାଇଷ୍ଟ ସ୍କୋର କେବେ ଆପଣଙ୍କ କ୍ରିକେଟ ରେ?
ହଁ ହାଏଷ୍ଟ କହିବାକୁ ଗଲେ ହାଏଷ୍ଟ ମାନେ ମାନେ ମ୍ୟା ଚ ନା ଟୋଟାଲ ଲାଇଫି ର ହାଏଷ୍ଟ?
ନାଇଁ ନାଇଁ ଟୋଟାଲି ଗୋଟେ ମ୍ୟାଚ ରେ ହାଷ୍ଟ ସ୍କୋର କେତେ?
ହଁ ଶେନ୍ତି ଗୋଟେ ମ୍ୟାଚରେ ହାଏଷ୍ଟ ବାଡ଼େଇ ଦେଇଛି ଚାଳିଶ ପଇଁଚାଳିଶ ଓୱନ୍ ବାଡେଇଚି ଆଉ।
ମୁଁ ମୋ ହାଇଷ୍ଟ ହଉଛି ତିନିଶହ ଅଶି।
ହଁ ଏକଲା ତାହେଲେ ମ୍ୟାଚ ଜିତାନ୍ତି ଆଉ।
ହଁ ସେଇଭଳିଆ କିଛି ଆଉ।
ଆଚ୍ଛା।
ଚାଲିଥିଲା ମାନେ ଆମର ଗୋଟେ ବଡ ଗ୍ରାଉଣ୍ଡ ଅଛି। ସେଠି ଆମର ମ୍ୟାଚ ଫ୍ୟାଚ ହଉଛି ତ ଟେଷ୍ଟ ମ୍ୟାଚ ଟେ ସେଥି ଆମ ଏମିତି ପିଲା ଆମ ଟିମ୍ ତ ଆଉ ଗୋଟେ ଅଲଗା ଟିମ୍ ଆସିଥିଲା। ତ ଟିଷ୍ଟ ମ୍ୟାଚ୍ ଚାଲିଥିଲା। ତ ମୁଁ ଏକୁଟିଆ ନ ମାନେ ନାଟ ଆଉଟ୍ ରହିକିନା ତିନିଶହ ଅଶୀ ମାରିଥିଲି।
ଆଚ୍ଛା।
ହଁ। ତ ଆପଣଙ୍କର ଆପଣ ମାନେ ଏତେ କମ କିନ୍ତି ବାଡେଇଲେ? ନା ଏତେ ବେଶ କ୍ରିକେଟ ଖେଳନ୍ତିନି।
ହଁ ସେମିତି କହିବାକୁ ଗଲେ ଆମେ ସେଇ ଫାଷ୍ଟ ଓପନିଂ ରୁ ଯାଉ ଯେ ଭଲ ଭଲ ବୋଲର ଆସନ୍ତି ଏକାଧରେ ଓଡେଇ ଦନ୍ତି ଆଉ।
ଆପଣଙ୍କର ଟିକେ ଫିଟନେସ୍ ଟିକେ ଅଧିକ ଭଲ ଅଛି ତ
ହୁଁ।
ଖରାପ ଭାବୁଥିଲେ ଭାଇ କଥା କୁ
ନାଇଁ ମ ଖରାପ ଆଉ କଣ?
ଏମିତି ଥଟା ମଜା କରୁଚି ମୁ ଟିକିଏନାକୁ।
ହଁ ହଁ।
ଫୁଟବଲ୍ ଫୁଟବଲ୍ ଖେଳନ୍ତି କି ନା ନାଇଁ ଫୁଟବଲ ଭଲି ବ୍ୟାଡମିଣ୍ଟନ ବ୍ୟାଡମିଣ୍ଟନ ତ ତ ଫୁଟବଲ ରେ ମାନେ ଗୋଲ ଫୋଲ କେତେ କରନ୍ତି?
ସେମିତି ଆଉ ତମେ ମ୍ୟାଚ ଫ୍ୟାଚ ଏମିତି ଖେଳନୁ ସେନ୍ତି ଖାଲି ଟେଷ୍ଟ ଯେମିତି ଖେଳନ୍ତି ନା ଗ୍ରାଉଣ୍ଡରେ ଠିକ୍ ସେମିତି ଆଉ।
ଓହୋ।
ଆମ ଭିତରେ ଆମେ ସେତି ମଜା ମସ୍ତିରେ ଖେଳୁ।
ତ ମୁଁ ଫୁଟବଲ ଖେଳିଥିଲି ମୁଁ ଲାଷ୍ଟ ଯେତେବେଳୁ ଆମ ଏଇଠି ଆମ ଗାଁ ପାଖରେ ଗୋଟେ ସ୍କୁଲ ଥିଲା ଗାଁ ସ୍କୁଲ ସେଇଠି ଆମେ ଯେତେଳେ ପଢୁ ଥିଲୁ ସେଇ ଟାଇମ ଫୁଟବଲ ଖେଳଥିଲି ତାପର ଠୁ ଆଉ ଫୁଟବଲ ଖେଳିନି। ତ ଆମର ଯେମିତି ରୋନାଲଡୋ ମେସି ଅଛନ୍ତି ମୁଁ ତାଙ୍କ ଭଳିଆ ଆମର ଗୋଟେ ବଡ ଫୁଟ୍ ମାନେ ଫୁଟବଲ ପ୍ଲେୟରାର ଥିବାର ମାନେ ଥିଲି ଭାବିଥିଲି। ତ ଆସ୍ତେ ଆସ୍ତେ ଯେ ଯେମିତି ବଡ ହେଲି ତାପରେ ଦେଖିଲି ମୁଁ ଏରା କିଛି ହେଇପାରିବି ନାହିଁ ତ ଆଶା ଛାଡିଦେଲି।
ଓଫହ୍।
ହୁଁ।
ଆଉ ସେନ୍ତି ଛୋଟବେଳେ କଣ ସବୁ ଖେଳ ଖଳି ଏମି ସବୁ ଚାଲିଥିଲା ଯାହାକି ଏବେ ମାନ ଇଛା ଅଛି ଖେଳ ପାଇଁ ଯଦି ଖେଳିପାରୁନ।
ଛୋଟବେଳେ ତ ଏମିତି ବହୁତ ଖେଳ ଖେଳୁଥିଲି ଏବେକୁ ଆଉ ଏବେକୁ ଖେଳିପାରୁ ନି ନୁହେଁ ଏବେ ଆଉ ଖେଳକୁ କେହି ସାଙ୍ଗସାଥି ନାହାନ୍ତି। ଆଗରୁ ଗୋଟେ ସ୍କୁଲରେ ଗୋଟେ ଖେଳ ଖେଳୁ ଖେଳ ଖେଳ ଥିଲା ଗୋଟେ ଛୁରୀ ବୋଲି ଗୋଟେ ଖେଳ ଥିଲା ଏମିତି କବାଡି ଟାଇପ ର
ହୁଁ।
କିନ୍ତୁ ମାନେ ଇନ୍ତୀ ବକ୍ସ ଟାଇପ ର ରାଉଣ୍ଡ କାଟିକି ଗାର କାଟିକି ସେଥିରେ ଖେଳ ହୁଏ। ତା ଆଗରୁ ସ୍କୁଲ ଖେଲ୍ ସ୍କୁଲ ଥିଲା ଟାଇମ ରେ ବହୁତ ଖେଳୁ କିନ୍ତୁ ଏବେ କୁ ଆଉ ସାଙ୍ଗସାଥି ନାହାନ୍ତି। ସେଟାହିବା ପାଇଁ
ଆଚ୍ଛା।
ହ।
ବାଟି ତ ଖେଳିଥିବେ ସିଓର ଛୋଟବେଳେ ନା ଖେଳି ନାହାନ୍ତି?
ହଁ ଛୁଆ ଛୁଆବେଳେ ବାଟି ବହୁତ ଖେଳିଥିଲି ବାଟି ଖେଳି ଖେଲି ଆଙ୍ଗୁଠ ବଙ୍କା କରିଦେଇଥିଲି।
ଅ ମୋର ତ ଏବେ ବଙ୍କା ହେଇକି ଅଛି।
ନାଇଁ ମୋର ଆସ୍ତେ ଆସ୍ତେ ସିଧା ହେଇଯାଇଛି ଟିକେନାକୁ।
ମୋର ବଙ୍କା ହୋଇକି ଅଛି।
ସ୍କୁଲରେ ଥିଲା ଟାଇମ୍ ରେ ବାଟି ଖେଳୁ ଯେ ସାର୍ ଆମର ବାଟି ନେଇ ଯାଇଥିଲେ ଥରେ। ତ ସାର୍ ଆମର ମିନିମମ୍ ଷାଠିଏ ସତୁୁରଟା ବେଳେ ବାଟି ଆମର ସାର୍ ଆମର ସମସ୍ତଙ୍କଠୁ ପିଲାଙ୍କଠୁ ନେଇ ପଳେଇଥିଲେ। ତ ମୁଁ ମୁଁ ଦି ଜଣ ଆମ ସ୍କୁଲ ର ଭାରି ଧୃତ ଆମେ ଥିଲୁ। ଆମେ ଦି ଜଣ କଣ କରୁନା ସ୍ ସ୍କୁଲ ଯେତେବେଳେ ଖୋଲା ହୁଏ ଆମେ ଯାଇକନା ଚାବିରେ ସ୍କୁଲ୍ ରୁମ୍ ଫୁମ୍ ଖୋଲୁ ଅଫିସ୍ ରୁମ୍ ଖୋଲୁ। ଆଉ ମାନେ ଯେତେବେଳେ ସ୍କୁଲ ଛୁଟି ହୁଏ ଆମେ ସବୁ ଗେଟ ଫେଡି ଦଉ କି ଯେତେବେଳଳେ ଯାହା ମାନେ ହୁଏ ଆମେ କିନ୍ତୁ ସବୁ କାମ ଗୁରା ଆମେ କରୁ ଆଉ ଏବେ କୁ ଆଉ ମୁଁ କିଛି କନଫର୍ମ କରନି କିନ୍ତୁ ସ୍କୁଲ ପଢିଲା ଟାଇମ୍ ରେ ସ୍କୁଲ ଜାଣିକି ଆମେ ଥିଲୁ ଦି ଜଣ ଲିଡର ଆଉ।
ଆଚ୍ଛା ଆଚ୍ଛା!
ତ ଆମେ ତାର ମୋର କଣ କରଛୁ ନା ବାଟି ଯେତେବେଳେ ସାର ନେଇ ଥେ ଥୋଇଥିଲି ଆମର ଯୋଉ ଥିଲା ଗୋଟେ ଗଡରେଜ ଥିଲା ତା ଉପରେ ଥୋଇ ଦେଇେଇଥିଲି ଗୋଟେ ଡବଲ ଭିତରେ। ଆମେ କଣ କରିଛୁ ନା ତାର ମୋର ବାଣ୍ଟିକି ଯେତେବେଳେ ସବୁ ଭଲ ଭଲ ବାଟି ମିନିମମ୍ ଚାଳିଶଟା ଭଳିଆ ଧରି ପଳେଇ ଆଉଛୁ କୋଡିଏ ଟାକୁ ଛାଡିକିନା ସବୁ ଆଣିଲେ ଭାରି ଡାଉଟ ହବ ନା କିଏ ନେଇଗଲା ବୋଲି। ଆଉ କୋଡିଟା ଭଳିଆ ଛାଡିକି ଚାଳିଶ ବାଟି ତାର ମେର ବାଣ୍ଟିକି ନେଇ ଯାଇଛୁ।
ଆଚ୍ଛା!
ଆଣିକିନା ଆଣିକିନା ମୁଁ କଣ କରିଛି ନା ମୁଁ ତ ଗୋଟେ ଗାତ ଖୋଳିକିନା କହିଲି କି କାଳେ କିଏ ଛୁଆ ଦେଖିବ ମାନେ କିଏ ଦେଖିବ ଯଦି ନେଇ ନୂଆ ଯିବ ସେଥିପାଇଁ ମୁଁ ଗୋଟେ ଗାତ ଖୋଳି ପୋତିଦେଲି ତାକୁ ଜରି ଭିତରେ ପୁରେଇ କିି? ତ ମୁଁ କଉଠି ଗାତଟା କରି ପୋତିଥିଲି ମୁଁ ରାତି ଖୋଜି ଖୋଜି ଆଜି ତାଙ୍କୁ ପାଇଲିି ମୋ ବାଟି କୁଆଡେ ହଜିଗଲା।
ଆଚ୍ଛା।
ତ ସେ ଯୋଉ ଜାଗାରେ ପୋତିଥିଲେ ସେ ଜାଗାରେ ଏଇନା ଆମର ଗୋଟେ ଘର ତିଆରି ହେଇଛି ବା ମତେ ଲାଗୁନି ମତେ ମିଳିବ ଅଛି ଆଶା ଅଛି ଭବିଷ୍ୟତ ଯଦି ଜାଗା ଖୋଳା ହୁଏ ତାହେଲେ ସେଇ ଜାଗାରେ କାଳେ ମିଳିପାରେ।
ହଁ।
ତ କିଏ କହିବ ସେତେବେଳେ ସେ ମାନେ ସିମେଣ୍ଟ ଜିନିଷଟା ସେତେବେଳେ କୋଇଲା ହେଇ ବାହାରୁ ତା ଭିତରୁ
ହୁଁ ସେମିତି ବି କହି ହେବନି।
କ ଏତେ ଏତେ ବି ପୁରୁଣା ହବନି ଯେ କୋଇଲା ହେଇଯିବ ତଥାପି କିନ୍ତୁ ମିଳିବାର ମୋର ସମ୍ଭାବନା ଲାଗୁନି ମିଳିବ ବୋଲି ଆଉ
ହୁଁ ସେ ଗୋଡି ହେଇଯିବ।
ତା ମତେ ମ ମତ ହଁ ଯେ ମତେ ସେତେବେଳେ ଲାଗେ କଣ କହିଲ ଯୋଉ ମାଟି ତଳେ ପୋତି ଦେବି ପଛରେ ସେ ଜାଗାରୁ ବାହାର କରିକି ଆଣିବି କିନ୍ତୁ ମୁଁ ଯଉଠି ପୋତେ ସେ ଜାଗାକୁ ଭୁଲିଯାଏ।
ଆଚ୍ଛା ଆଚ୍ଛା ତମକ ସବୁଆଡ଼େ ବୋଧେ ଖୋଳାଖୋଳି ହେଇଯାଏ ଆଉ।
ନାଇଁ ଖୋଳାଖୋଳି ନୁହେଁ କାଚର ମଝିରେ ଗୋଟେ ମୋ ସାନ ଭାଇ ଗୋଟେ ଥିଲା ତାର ଗୋଟେ କାଚର ଗୋଟେ ଥିଲା ଗୋଟେ ବଲ୍ ଟେ ମିନିମମ୍ କ୍ରିକେଟ୍ ବଲ୍ ଠୁ ଟିକେଏ ବଡ଼ ସାଇଜ୍ ହବ। ତାଠୁ ମୁଁ ଟାକୁ ନୁଚେଇକି ନେଇକିନା ସେ ମତେ ଦିଏନି ବୋଲି ମୁଁ ତାଠୁ ନେଇ ନୁଚେ ନେକି ତାକୁ ନେଇକି ଗାତ ଖୋଳି ପୋତି ଦେଇଥିଲି। ତ ଗାତ ଖୋଳି ପୋତିଦେଇଥିଲି ମୁଁ କହିଲି ଏଇଟା ପଛରେ କେତେବେଳୁ ବାହାର କରିକି ଆଣି ତାପରେ ସେ ଭୁଲିଯିବ ଆଉ। ତ ସେ ବୁଲିଯିବ କଅଁ ମୁଁ ନି ଯେ ଜାଗା ଭୁଲିଗଲି ତ ମତେ ଆଉ ଆଜି ଜାଗା ବି ସେ ମିଳିଲାନି ଏମିତି ବହୁତ ଜିନିଷକୁ ମାଟି ତଳେ ପୋତି ଦେଇକି ଭୁଲି ଯାଇଛି ଜାଗା।
ଓହୋ।
ତ ମାନେ ଆପଣଙ୍କର ଏମତି କିଛି ଛୁଆ ବେଳର ଏମିତି କିଛି ଅନୁଭୋଗ କିଛି ଏମତି ଅଛି କି? ଏକ୍ସପିରିଏନ୍ସ ଏମତି କିଛି
ହଁ ହଁ ଛୋଟବେଳୁ ମୋତେ ଗୋଟେ ଏକ୍ସପିରିଏନ୍ସ ରହୁଛି କେବଳ ଖାଇବା ଖାଇ ଖାଇ ଖାଇ ଖାଇ ପେଟଟାକୁ ଏଡ଼ଟା କରିଦେଇଛି।
ଓ ହୋ।
ଯୋଉଠି ତ ଯେକୌଣସି ଖାଇବା ଦେଖିବି ମୋତେ ଭୋକ ସିଅର ଲାଗିବ। ତେଣିକି ଅବିକା ଖାଇଥାଏ କି ପଛେ ଖାଇଥାଏ କି ଯେତେବେଳେ ବି ଖାଇଥାଏ।
ମାନେ ଆପଣ ଟିକେ ଖାଉଟି ମାନେ ଅଧିକ ଖିଆ ଲୋକ ଆଉ। ବଡ ପେଟୁ ଲୋକ ଟିକେ ନାକୁ ଆଉ ଖାଇବା ଦେଖିଲେ ସମ୍ଭାଳି ପାରିବେନି।
ନା ନା।
ଟିକେ ମାନେ ତକଳି ଲୋକା ମାନେ ଯେମିତି ଖାଇବା ଜିନିଷ ଦେଖିଲେ ଟିକେନକ ମନ ହବ ଏଇଟା ଖାଇବି ସେଇଟା ଖାଇବି।
ଥିବ ଯଦି ଖାଇବି ନଥିଲେ ହେମିତି କୌଣସି ଜିନିଷରେ ଆଶା ନାହିଁ।
ସେଇଟା କହୁନି ମାନେ ମୁଁ କହୁଛି ମାନେ ଯଦି ଥିବ ମାନେ ଦେଖିବାକୁ ମନ ହେଲା ଏଇଟା ଖାଇବାକୁ କିନ୍ତୁ ମାନେ ଯାହା ଦେଖିଲି ହଁ ଏଇଟା ଭଲ ଖାଇବାକୁ ମୋର ମନ ହଉଛି ମାନେ ଏମିତି ଆପଣଙ୍କର ଆଉ। ହୁଁ।
ସେଇ ତ ଛୋଟବେଳୁ ଖାଇ ଖାଇ ଖାଇ ଖାଇ ପେଟଟା ବଡ ହେଇଯାଇଛି ଆଉ କଣ କରିଆ।
ଆଉ ଆପଣଙ୍କର ଯୋଉ କଣ ଚବିଶଶହ ଟଙ୍କା ଲଗେଇଥିଲେ କଣ ପଚାଶ ହଜାର ମିଳିବ ବୋଲି? ଆସିଲ ନା ନାଇଁ ହେଇଟା ଆଉ।
ନାଇଁ ମ କିଛି ପଇସା ପତ୍ର ନାହିଁ ଠକି ଠୁକା ଦେଲେ।
ଆମେ ଆପଣ ପୁଣି ମତେ କେମିତି କହୁଥିଲେ ପାଞ୍ଚଶହ ଟଙ୍କା ହାତରେ ଦେଲେ ସେ ଆମକୁ ପଇସା ଟିକେ ଦେଇଦବ ବୋଲି। ଆମେ ଯଦି ହେଇ ପାଞ୍ଚଶହ ଟଙ୍କ ଟା ବି ଲଗେଇଥାନ୍ତେ ସିଏ ବି ତ ପଳେଇଥାନ୍ତା।
ହଁ ସିଏ ବି ଯାଇପାରିଥାନ୍ତା।
ଏଲନାଣ୍ଟି।
ହଁ।
ଲା ଲାସିନ ତର୍ବୁ
ହଁ ହଁ।
ମୋର ଆଜି ବି ମନେ ଅଛି ଜଷ୍ଟ ବର୍ଷେ ତଳେ ଆମେ ଥିଲେ। ଆମେ ଆମେ କେତେ ଏକ୍ସପେକ୍ଟ ଆମେ ବହୁତ ଆମେ ବହୁତ ଏକ୍ସପେକ୍ଟେସନ ରଖିଥିଲେ ମାନେ ବହୁତ ଭାବିଥିଲେ ଯେ ଏତେ ପଇ ପଇସା ଆଇଲା ଆମେ ଏଇଟା ଆଣିବା ସେଇଟା ଆଣିବା।
ହଁ ବା।
ବରଂ। କିନ୍ତୁ
ହଁ ସେଇ ତ ଏ ଜୋଉ ଇଣ୍ଡିଆ ୱାର୍ଲଡ କପ୍ ଟାଇମରେ ବୋଧେ ସେଇ ଟାଇମ ରେ ବୋଧେ?
ହଁ ଯ ଏଇ ଟାଇମ୍ ତ ଆଉ ଜଷ୍ଟ ଗଣେଶ ପୂଜା ଥିଲା କେ ମାସେ ଦି ମାସେ ଆମେ କଥା ବାର୍ତ୍ତା ହଉଥିଲେ ଆଉ।
ହା ହଁ।
ହଉ ଭାଇ ଏଗାର ମିନିଟି ହେଲାଣି ମୁଁ କଲ ଟା କାଟି ଦଉଚି?
ହଉ ହଉ।
ମୋର ଟିକେ ଗୋଟେ କଲ ଆସୁଚି ଗୋଟେ ତ ମୁଁ କଥା ହେବାର ଅଛି ଟିକେ ସେପଟେ।
ହୁଁ ହୁଁ।
ମୁଁ ମେସେଜ କରିବି ଆପଣଙ୍କୁ।
ହୁଁ ହୁଁ।
ହଉ ଧନ୍ୟବାଦ ଭାଇ।